ଆ
ହଁ ମୁଁ କହିଲି କଣ କରୁଥିଲ କି? ଏଇ ବସିଥିଲି। ଆଉ କଣ କହିଲ? ଆଜିକାଲି ଦେଖୁନ ଛୁଆରଙ୍କୁ ଏତେ ଯୋରେ ଥଣ୍ଡା ଜ୍ବର ହଉନି ନା। ଆଉ ଆଗ କାଳ ଭଳିଆ ତ ହେଇନି ନା ଆଜିକାଲି ଯୋଉ ଥଣ୍ଡା ହଉଛି। ମେଡିସିନ ଖାଇଲା ବେଳକୁ ଠି ଠିକରେ ହେଉନି ଭଲ। କଣ କହିଲ ଆୟୁର୍ବେଦିକ ଜିନିଷ କି କଣ ଆମର ଘରୋଇ ଜିନିଷ ଜାଣିଚ ଟିକେ କହିଲ।
ଆଗରୁ କଣ କଲେ ଛୁଆ ଯେତେବେଳେ ଥଣ୍ଡା ହଉଥିଲା। ଆମ ମାମା କଣ କରିବେ କୁହନି। ତୁଳସୀ ପତ୍ର ନେଇ ଆସିବେ କୋଡ଼ିଏ ବାଇଶଟା। ସେଥିରେ ତୁଳସୀ ପତ୍ରକୁ ପୁରା ହା ହାତରେ ଦଳିକି ତା ରସକୁ ପୁରା ବାହାର କରିବେ। ବାହାର କରିକି ପୁରା ଯେମିତି ପୁରା ଗୋଟେ ଚାମଚ ପୁରା ହବ। ସେଥିରେ ମହୁ ତିନି ଚାରି ପାଞ୍ଚ ବୃଦା ଖଣ୍ଡେ ପକେଇଦେବେ। ପକେଇ ଦେଇକି ଛୁଆ ତ ସେଟା ମାନେ ଟିକେ ଯା ହେନେ ତୁଳସୀ ପତ୍ର ଟା କଷା ଲାଗେ। ସିଏ କଣ କରିବ ନା ମହୁ ପକେଇଦେନେ ମିଠା ଲାଗିବ।
ହୁଁ।
ଛୁଆ ତାପରେ ସେଇଟାକୁ ପୁରା ଢକିଦେବେ। ଯଦି ଏଇଟା ଧର ପୁରା ଛୋଟ ଛୁଆଙ୍କ ପା- ଆଉ ଟିକେ ଛୋଟଠୁ ଆଉ ଟିକେ ଯୋଉମାନେ ଟିକେ ବଡ ତାଙ୍କ ପାଇଁ କଣ କରିବା କୁଅନି ଅଦା ଗୋଟେ ଉଁ, ବଡ ଖଣ୍ଡଟେ ନେଇକି ତାକୁ ଧୋଇକି ବାଗେଇକି ତାକୁ ପୁରା ଛେଚିକି ପୁରା ଗୁଣ୍ଡ ଉଁ, କରିଦେବେ। ତାପରେ ସେ
ହଁ।
ଆଉ ଗୁଜୁରାତି, ଗୋଲମରିଚ। ଆଉ ହେଲା ତୁଳସୀ ପତ୍ର, ତେଜପତ୍ର। ଆଉ ଚାହା ପତି ଏତିକି ପକେଇକି ସେ ପୁରା ବଧିକି ତାକୁ ପୁରା ଆଗେ ସିଝେଇକି ପୁରା ଫୁଟେଇବ। ପୁରା ଫୁଟେଇ, ଫୁଟେଇ ପୁରା ଗୋଟେ କପ୍ ପାଣି ହେଲା ପର୍ଯ୍ୟନ୍ତ। ତାପରେ ତାକୁ ଛାଣି ଦବା ଚା ଚା ଛଙ୍କାରେ ଛାଣି ଦେଇକି ସେଥିରେ ମହୁ ଟିକେ ପକେଇଦବ। ମହୁ ନ ପକେଇଲେ ଛୁଆମାନେ ଏଇଗୁରା ଖାଇପାରିବେନି। ପୁରା କଡ଼ା ହେଇଯାଇଥିବ ଯେମିତି ଆମର କାଡା଼ କୁହନ୍ତି ଯୋଉ ଇଏଟା।
ହଁ ହଁ କାଢା କାଢା ଯୋଉ କୁହନ୍ତି।
କାଢା ଟା ମହୁ ଟିକେ ପକେଇଦେଲେ କଣ ହବ ନା ସେଟା ଟିକେ ମିଠା ଆସିବ। ମିଠା ଆସିନେ ଛୁଆ ଟିକେ ସେଇଟାକୁ ଖାଇଦେଲେ ଟିକେ ଆରାମ ଲାଗିବ ସେଇଟା। ଅ, ମାନେ ତିନି ଚାରିଥର ଯଦି ସେଇଟା କରିକି ପିଇ ଦିଅନ୍ତି। ତାହେଲେ ଟିକେ ଥଣ୍ଡାଟା ଟିକେ କମିବ। ଆଉ ଆଜି, ଆଜିକାଲି ତ ଏମିତି ହେଲାଣି ଯେ ମେଡ଼ିସିନ୍ ନ ଖାଇଲେ କି ଡ଼କ୍ଟର୍ ପାଖକୁ ନଗଲେ କମିବନି କିଛି ରୋଗ।
ଆଗରୁ ଫେରେ ଯେତେବେଳେ ମେଡ଼ିସିନ୍ କି ମେଡିକାଲ୍ କି ଡ଼କ୍ଟର୍ ଏତେ ନଥିଲେ। ଛୁଆମାନେ ଫେରେ ଭଲ ହଉଥିଲେ ନା ହଉନଥିଲେ।
ହଉନଥୁଲେ ନା, ଆଜିକାଲି ସିନା ଏମିତି କଣ କହିଲ ବହୁତ ସାରା ଏ କେମିକାଲ ଜିନିଷ ଖାଉନାହାନ୍ତି କି ଉଁ, ଛୁଆମାନେ। ଆଗ କାଳରେ କଣ ଏତେ ସାରା ଖା ଥିଲା କି ଆର୍ଟିଫିସିଆଲ୍ ଜିନିଷ ସବୁ ଆଜିକାଲି ଖାଉଛନ୍ତି ସବୁ ଭେଜାଲ୍ ଜିନିଷ।
ହଁ ତାପରେ କଣ ଛୁଆ ମାନ ଯେତେବେଳେ ଝାଡ଼ା ବି ହଉଥିଲେ। କଣ ନା ଦେ ଏଇ ପିଜୁଳି ଯୋଉ ପିଜୁଳି ଗଛର ଅଗ ତାକୁ ବାଟିକି ଚାଁ ପତରେ ଦେଇଦଉଥିଲେ ଛୁ ଛୁଆର ଝାଡ଼ା ଏକାଥରେ କମି ଯାଉଥିଲା। ଏଇ ନାକେ ତୋମେ ଝାଡ଼ା ବାନ୍ତି ଏମିତି ଛୁଆ ହବ ତୋମେ ନିଶ୍ଚୟ ମେଡିକାଲ୍ ନେଇ କି ଆସିବ। ଡ଼ାକ୍ତର ଆଗେ ଲେଖିଦେବେ ଇଞ୍ଜେକ୍ସନ୍ ଆଣ। ସେ ପାଣି ପାଣି ଔଷଧ ଏ ମାନେ ପାଣି ଔଷଧ ରେ ବି ଏତେ ପିତା ଦଉଛନ୍ତି ଯେ ଛୁଆ କଉଚନ୍ତି ଆମେ ଖାଇବୁନୁ। ଛୁଆ ବିରକ୍ତ ହେଇଗଲେଣି ସେ ଔଷଧ ଖାଇ ଖାଇକା। ବଡ଼ ଲୋକମାନେ ତ ଆଉ ବଡ଼ ଲୋକମାନେ ବି ସେଇଆ। ଏଇନାକ୍ ବଡ଼ ଲୋକଙ୍କୁ ବେଶୀ ବାହାରୁଛି କଣ କୁହନି ସୁଗାର। ସୁଗାର ବାହାରୁଛି, ତୋମ ମାନେ କଣ କୁହନି ସିଏ ହଉ ଯୋଉ ମଧୁମୟ ରୋଗ ଏମିତି ରୋଗ ତୋମେ ସେ ଆଳୁ ଖାଇବନି, ସାରୁ ଖାଇବନି।